ହଁ ଯାଇଥିଲି ବୁଲିବା ପାଇଁ।
ହୁଁ ଆଉ କଣ ସବୁ ଆଣିଲ?
ଯାଇ ଯାଇଥିଲି ବୁଲିବା ପାଇଁ ଗୋଟେ କାନ ଫୁଲ ଆଉ ଗୋଟେ ହାତ ମୁଦି ଆ ଆଉ ଗୋଟେ ରବର ଆଣିଥିଲି। ବୁଲି ବାଲିକି ଏପଡ଼େ ପଳେଇ ଆସିଲି ଆଉ ଏ ବର୍ଷା ପକେଇଲା ଏଭଳିଆ ଆମେ ଭିଗି ଭିଗିକି ଆସିଲୁ ତିନ୍ତି କିି
କେତେ ଜୋର୍ କୋଉ ବର୍ଷା ହଉଥିଲା କି?
କୁହ ନା ଏ ଯୋଉ ବର୍ଷା ଏତେ ଜୋର ପକେଇଲେ ଆମେ ତିନ୍ତି ତିନ୍ତିକି ଆସିଲୁ ଆଉ କଣ କହିଲୁ ଫୁନ୍ ଆ ଯୋଉ ଇଏ ଦୋକାନରୁୁ ଜରି କିଣିକି ତା ଭିତର ପୁରେଇଲୁ ପୂରେଇକି ତାପରେ ତାକୁ ନେଇକି ଆମେ ଆସିଲୁ।
ଏତେ ଜୋରରୁ ବର୍ଷା ଫର୍ଷା ହେଲା ମୁଁ କହିଲି ମୁଁ କୁଆଡ଼େ ବୁଲମି କିଛି ଖାଇବା ପିଇବା ଆମେ କିଛି କଲୁନୁ। ଏ ଦି ତିନିଟା ଜିନିଷ କିଣିନି ପୁରା ଏତେ ଜୋରରୁ ବୟସା ପକେଇଲା ମୁଁ ଆମେ ଆସିି ଘରେ।
ଆଉ ଆଜି କଣ ଖାଇଥିଲ ଲଞ୍ଚ୍ ରେ?
ଆଜି ଗୋଟେ ବେଡ଼େ ଖାଇଥିଲି ମୁଁ ଭାତ ଡାଲି ଆଉ ଯୋ ଇଏ ସୋୟାବିନ୍ ଆଳୁ କଷା ହଁ ଆଉ ଇଏ କଣ କହିଲି ବରି ଚୁରା ଆଉ ଯୋଉ ଇଏ କଣ ତାକୁ କୁହ ଯୋଉ ତମ ଖଟା।
ହୁଁ ଖଟା ମାନେ କିଣି ନା ଘରେ ଘରେ ବନେଇଥିଲ?
ଘରେ କରିଥିଲି।
ଓ କେମିତି ବନେଇଥିଲ?
ଆ-ଆଗେଁ ମ୍ ରେସିପି କହମି କି?
ହଁ।
ଆ ଯ ଇଏ କଣ କହିଲେ କହିଲ-ଅ? ଆଗେ ଉଁ ଯୋଉ ଇଏ ମାନେ ଆମ୍ବକୁ ଭଲ ସେ-ଏ ଆ କାଟିକି ତାକୁ ଲୁଣ ହଳଦୀ ଦେଇକି ଗୋଟେ ଖରା ଦେଇଦବ। ତା'ପରେ ଉମ୍ ଇଏ ଅଦା ଅଦାକୁ ମାନେ ଭଲସେ କାଟିକି ତାକୁ ଧୋଇକି ତାକୁ ବି ମାନେ ଶୁଖେଇଦବ। ସେ ପୁରା ଆଉ ଶୁଖିକି ଏକାଥର ପୁରା ପାମ୍ପଡ ଭଳିଆ ହେଇଯିବ ଅଦା। ପୁରା ପୁରା ସାରୁ ସାରୁ କରି କାଟିଦଉ ସରୁ ସରୁ କରିକି ପତଳା ପତଳା କରି ତାକୁ ଶୁଖେଇଦବା ହଁ, ଅଦା କୁ ମାନେ ଗୋଟେ ଖରା ଦେବ ଯୋଉ ଆ-ଆମ୍ଭକୁ ମାନେ ଧୋଇକି ନୁଣ ହଳଦୀ ପକେଇକି। ତା'ପରେ ତାକୁ ଆଣିକି, ଭିନେଗାରର୍ ଗୋଟେ ଅଛି। ଭିନେଗାର ଗୋଟେ ବୋଟଲ ଆଣିବ, ତା'ପରେ ଏ ଯୋଉ-ଉଁ କ-କା-କଳଞ୍ଜି ଆଉ କଣ, ତାକୁ ନ ତାନେ ଜି ଜିରା ଆଉ ସରିଷ ମେଥି ଅଜିଅଣ ଅଜିନ୍, ଆଉ ଏତିକି! ତାକୁ ସବୁକୁ ଭଲ ସେ ମାନେ, ଖରାରେ ଟିକେ ଶୁଖେଇଦବ। ସେପୁରା ମାନେ ଟାଣ ଟାଣ ହେଇଯିବ। ପୁରାପ୍ ଆ ତାକୁ କଣ କରିବ? ଗ୍ରାଇଣ୍ଡର କରିଦବ, ମାନେ ଦରଦରିଆ ଗ୍ରାଇଣ୍ଡର କରିବ ହେଲା
ହଁ।
ତା'ପରେ ସେଇ ଯୋଉ ଆମ୍ବୁଲରେ ସବୁକୁ ମିକ୍ସ କରିବ। ମିକ୍ସ କରିକି ସେଥିରେ ନୁଣ ପକେଇବ। ଆଉ ତମର ଲଙ୍କା ଯେତେ ହିସାବରୁ ପକେଇବ। ଆଉ ସୁଖା ଲଙ୍କା, ଆଉ ତାକୁ ଭଲସେ ପକେଇକି ତାକୁ ଗୋଟେ ଡିବାରେ ପୁରେଇକି ପୁରା ତେଲ ପୁରା ଗରମ କରିକି, ମାନେ ମାନେ ଯେତେ ମାନେ ତମ ର ଥେବ, ମାନେ ଅଧ କିଲେରେ, କିଲେ ପକେଇବ ତେଲ। ଯଦି ଦି କିଲେ ଥିବ ଯଦି ଆମ୍ବ, ସେଥିରେ ଚାରି କିଲୋ ତେଲ ହେଲା, ମାନେ ପୁରା ମାନେ ଆମ୍ଭ, ମାନେ ଯୋଉ ଖଟା ଉପରେ ପୁରା ଯେଁ ଭଳିଆ ଯୋଉଭଳିଆ ତେଲ ରହିବ। ବୁଡିକି ପୁରା ହେଲା। ତାକୁ ଭଲସେ ଇଏ କରିକି, ଯଦି ତମର ମିଠା ଖଟା କରିବ ତୋ, ସେଥିରେ ଚିନି ଫିନି ପକେଇବ। ନହେଲେ ସେଇଭଡ଼ିଆ ତାକୁ ମାନେ ତାକୁ ବୁଡେଇକି ରଖିବ, ତାକୁ ଦି ତିନିଟା ଖରା ଦେଇଦବ। ସେ ହେଇଯିବ, ବଢିଆ ଖଟା!
ମାନେ ଖରା ଟା ପୁରା ଡବା ସହ ଥୋଇବୁନା ଖୋଲିକି?
ନାଁ, ନାଁ ସେଥିରେ ଗୋଟେ କପଡା ବାନ୍ଧିକି, ତା, ମୁହଁରେ ତାକୁ ଶୁଖେଇ ଦେବା।
ଡବା ସହ।
ହଁ, ଡବାସହ।
ଓହୋ, ଆଉ ଟିକେମତେ ଆଉ ଗୁଟେ ରେସିପି ଜାଣିଥାନ୍ତି, ମତେ ଟିକେ ଯୋଉଁ ପୋହା ନା କଣ ସେଟା କରନ୍ତି, ଯାହାଟା ତମେ ଜାଣିଚ?
ପୋହା! ଚୁଡାପୋହା।
ହଁ।
ହଁ ମୁଁ ଚୁଡା ପୋହାବି କରେ ସେଥିରେ ଟିକେ ଆଉ କଣ ତେଲ ଦେବ ଅଳ୍ପ ଆଉ ଆ ଇଏ କଣ ତ ସରିଷ ଟିକିଏ ହୁଁ ତାପରେ ଯଉ ଇଏ ଏ ସୁଖା ଲଙ୍କା ଆଉ ଇଏ କଣ କହିଲ ଭେସୁଣ୍ଡା ପତା
ହୁଁଏହା କଢେଇରେ ତେଲ ପକେଇ ଛୁଙ୍କ ବ୍ୟସ୍ତ କରିବ
ହଁ ତାପରେ ପିଆଜ ଫିଆଜ ପକେଇବ ସେଥିରେ ବେଶୀ କରିକି ଟମାଟ ପକେଇବ ତାପରେ ଯୋଉ ଇଏ ଚୁଡାକୁ ଟିକେ ଧୋଇଦବ ତାକୁ ଭିଗେଇବନି ସେପୁରା ମାନେ ଇଏ ଖରାପ ହେଇଯିବ
ହୁଁ।
ଜଷ୍ଟ ଇଏହବ ତାକୁ ଟିକେ ଭିଗେଇକି ତାପରେ ତାକୁ ପକେଇଦବ ତାପରେ ଭଲସେ ତାକୁ ଓଲଟେଇ ଫୁଲଟେଇ କରିଦବ ଲୁଣ ପକେଇକି ଟିକେ ଚିନିପରେ ଜଷ୍ଟ ସ୍ଲାଇସ ଚିନି ପକେଇବ ତାପରେ ବଢିଆ ଲାଗିବ।
ହଁ ମୁଁ ଦେଖିଥିଲି ଥରେ ଗୋଟେ ଭିଡିଓରେ ହେଲା ପୋହା ଜଣେ ମାନେ ଚୁଡାଟାକୁ ଭାଜିକି ଭାଜିକି ପାଣି ପକେଇ ଛାଣିକି କରିଥିଲା ନଡିଆବି କୋରିକି ପକେଇଥିଲା।
ହଁ ଯାହାର ଯୋଉ ଇଚ୍ଛା ଆଉ
ହୁଁ।
ହୁଁ ହୁଁ।
ଏସବୁ ପକେଇଥିଲା।
ଓ ହୋ।
ଆଉ ଇଏ ମୁଁ ଗୋଟେ ଠେକୁଆ ମାନେ ତାକୁ ପୋଶିଛି ଠେକୁଆ ଠେକୁଆ ଜାଣିଥିବ?
ହୁଁ।
ହଁ ତାକୁ ମୁଁ ଘାସ ଗାଜର ସବୁ ଦିଏ ସେ ଖାଏ ମାନେ ବହୁତ କିୟୁଟ୍ ହେଇଛି ତାର ଫଟୋ ଫଟୋ ବି ଅଛି ଫଟୋ ରହିବ ପଠେଇବି ଆଉ ତମକୁ ଦେଖିବାକୁ ବଢ଼ିଆ ନାଗୁ
ହୁଁ କଣ ଧଳା କଲର ଆଉ କଣ?
ହଁ ଧଳା କଲର ବହୁତ ବଢ଼ିଆ ନାଗୁଛି।
ଛୋଟିଆଟେ ନା ଅଛି ନା ବଡ଼ଟେ ହେଇଗଲାଣି?
ହଁ ବଡ଼ ଟିଏ ହେଇଗଲାଣି।
ହୁଁ କେତେବେଲା ଗୋଟେ ଅଛି?
ହଁ ଗୋଟେ।
ତାକୁ କୋଉଠି ରଖିଛ ସେମିତି ଛାଡ଼ି ଦଉଛନ୍ତି ନା ପିଞ୍ଜରା ଫିଞ୍ଜରା ରଖିଛ?
ନା ସେ ମାନେ ପୁରା ଇଏ ହେଇଯାଇଛି ତ ସେ ପୁରା ହା ସେଇଭଳି ରହିଯାଉଛି। ହଁ ତାକୁ ରାତିରେ ଖାଲି ପିଞ୍ଜରାରେ ପୁରେଇ ଦଉଛି।
ଉ -ହୁଁ ନହେଲେ ତ ଅଛନ୍ତି ନା କୁକୁର ଫୁକୁର କି ଅଲଗା କଣ ଝାପ ମାରିଦେବେ?
ହଁ ସେଇଟା।
କୁକୁର ଟା ଭାରି ମାନେ ବଦମାସ ହେଇଗଲାଣି।
ହଁ।
ଆମ ପୁଅ ତାର ଡେଲି ଗୋଟେ ସବୁବେଳେ ଆଣିକି କୁକୁରକୁ ବିସ୍କୁଟ ଦଉଛି ଖାଇବାକୁ ମତେ ମୁଁ ମାଗିଲେ ଦଉନି।
ଅହ।
ମତେ ଦଉନି କିନ୍ତୁ କୁକୁରକୁ ଦଉଛି ମାନେ କୁକୁର କଣ ତତେ ପୋଶିବ।
ଉଁ -ହୁଁ।
ସେ କୁକୁରକୁ ଆଣି ଦଉଛି।
ଅ-ହ ମୋର ଗୋଟେ ଆ ମୁଁ ମତେ ବହୁତ ପସନ୍ଦ ଗୋଲାପ ଗଛ ହେଲା। ମୁଁ ଗୋଲାପ ଗଛ ଲଗେଇଛି ମାନେ ଦି ତିନି ପ୍ରକାର ଗୋଟେ ନାଲି ଆଉ ଗୋଟେ ଯୋଉ ମାନେ ଧଳା ଉଁ ଆଉ ଗୋଟେ ଯୋଉ ଇଏ କଣ କ ତୁ ମେହେରୁନ୍ କଲର ର ହେଲା।
ହଁ।
ନଗେଇଛି ସେ ବଢ଼ିଆ ମାନେ ସେ ଟିକେ ବଡ଼ ବଡ଼ ହେଇଯାଇଛି ମୁଁ ତାକୁ ସକାଡୁ ଉଠିକି ମୁଁ ନିଜେ ଆଗେ ଇଏ ଟିକେ ମାନେ ଏକ୍ସରସାଇଜି ଫେକ୍ସର ସାଇଜି କରିଦିଏ। ତାପରେ ବ୍ରସ ଫ୍ରସ୍ କରିକି ଟିକେ କିଛି ଖାଇଦିଏ ଖାଇଦେଲା ପରେ ମୁଁ ଯାଇକି ଗଛରେ ପାଣି ଫାଣି ଦିଏ। ହଁ ଦେଲା ପରେ ମାନେ ସେ ଥାଏ ଯୋଉ ଇଏ ଫୁଲ ଫୁଲ ଇଏ ହେଇଯାଏ ମୁଁ ତାକୁ ମାନେ ଭଲସେ କାଟିକି ଗଛକୁ ବି ମାନେ ଭଲ ସେ ସାଇଜି କରିଦିଏ।
ହୁଁ।
ହଁ ସାଇଜି କରିକି ତାକୁ ଭଲସେ। ଆଉ ମୁଁ ସେଥିରେ ପାଣି ଫାଣି ଦେଇକି ସେଥିରେ ସାର ଫାର ସବୁ ଦିଏ ମୁଁ ଗଛରେ।
ହୁଁ। ଆମ ଗାଁରେ ଜଣଙ୍କର ଅଛି ଯେ ଆମର କିନ୍ତୁ ନାହିଁ ଯଦି ନେକଷ୍ଟେ ତମର ସେଇ ଗଛ ବଢ଼ି ଯାଇଥିବ ଡ଼ାଳ ଆଣିବୁ ମୋଲାଗି
ହଁ।
ଡାଳ ଆଣିବ ମୁଁ ଲଗେଇମି ମତେ ବି ଗୋଲାପ ଫୁଲ ପସନ୍ଦ।
ଆଚ୍ଛା କୋଉ କଲରର ଗୋଲାପ ଫୁଲର ଡ଼ାଳ ନେବ?
ଯୋଉ କଲର ଆଣିଲେ ବି ଚଳିବ ସବୁ କଲର ଭଲ ଲାଗେ।
ଆଉ ଯୋଉ ଅ ମୋ ମାମୁଁର ଜଣଙ୍କର ଥିଲା ଯେ ଯୋଉ କଣ କହିଲ ମାମୁଁ ଘରେ ଜଣଙ୍କ ଗୋଲାପ ଗଛ ବହୁତ ଥିଲା। ମୋର ଖାଲି ଉଁ ଯିବି ଆଣିବି ବୋଲି କିନ୍ତୁ ତାଙ୍କର ପାଟି କରନ୍ତି ଯାଏନା।
ଓହୋ।
ଏବେ ବି ତାଙ୍କର ଅଛି କି ଯାଇ ଜାଣିନି ଛୋଟବେଳେ ମୁଁ ଦେଖିଛି ବହୁତ୍ ସାରା ତାଙ୍କ ଗୋଲାପ ଗଛ ଥିଲା। ଆଉ ଜଣେ ଆମ ଗାଁରେ ଥିଲା ତାଙ୍କର ଫୁଟେ ତାଙ୍କର ଜଣେ ବୁଢା ଲୋକ ଥିଲା ସେ ସବୁବେଳେ ଗେଲ ହୁଏ ଆମ ସହିତ ସ୍କୁଲ ଗଲା ବେଳେ।
ଆଚ୍ଛା।
ତାକୁ କହିଥିଲି ସିଏ ହେଲା ଦେଇଥିଲା।
ହ।
ଦେଇଥିଲା ମାନେ ସେ ଏମିତି ଗୋଟେ ଫୁଲଟେ ଖାଲି ଦେଇଥିଲା ଆଣିକି।
ହଁ ହଁ ଆ ମୁଁ ସେଇଭଳିଆ ଆମର ସେଇଭଳିଆ ସ୍କୁଲରେ ମାନେ ହଳଦିଆ ନାଲି କଳା ଆଉ ଗୋଟେ ବ୍ଲୁ କଲର ର ମାନେ ଫୁଲ ଗୋଲାପ ଫୁଲ ଲଗେଇଛନ୍ତି ସେ ଏତେ ଏତେ ବଢ଼ିଆ ଫୁଟିଛି ମାନେ କୁହନା ମାନେ ବଢ଼ିଆ ନାଗୁଛି। ମାନେ ତାକୁ ପୁରା ଘେରି ଘାରିକି ରଖିଛନ୍ତି ଛେଳି ମେଳି ସବୁ ଖାଇ ଦଉଛନ୍ତି। ସେଇଥିପାଇଁ ତାକୁ ଭଲସେ ମାନେ ଉଁ ଊ ମାନେ ଭଲସେ ଘେରି ଘୋରିକି ରଖିଛନ୍ତି ଆଉ ଯୋଉଦିନ ଆମର ହଁ ଯୋଉ ଇଏ ମାନେ ଅ କଣ ଆ ଉଁ ଆମର ଯୋଉ ଦିନ ମାନେ ଜଲ୍ଦି ଛୁଟି ହେଇଯାଏ ଯଦି ସାର୍ ମାନେ ଜଲ୍ଦି ଛୁଟି କରିଦେବେ କହିବେକି ନା ଆଉ ତମେ ସବୁ ମାନେ ମାନେ ଗଛ ଫଛ ସବୁ କାଟିଦିଅ ସଫାସୁତୁରା କରିଦିଅ ଆମେ ସେଦିନ କଣ କରନୁ ଭଲସେ ତାକୁ ମାନେ ଗଛକୁ ପୁରା ସାଇଜ୍ କରିକି ଯୋଉ କ କଟିଂ କରିଦିଏ କର୍ ମାନେ ଭଲସେ କାଟି ଦିଅନ୍ତି ପୁରା କାଟିକି ତାକୁ ଭଲସେ ମାନେ ଆମର ସେଦିନ ମାନେ ଖୁସି ଆମେ ଫୁଲ ନେବୁପା ପୁରା ଖୁସି ଆମେ ଝିଅ ପିଲା ଯେତେ ଆମେ ପୁରା ଖୁସି। ଗୋଟେ ଗୋଟେ ନେବୁ ମାନେ ସାର୍ କହିଦେବେକି ଯିଏ କାମ କରିବେ ତାକୁ ଗୋଟେ ଗୋଟେ ଫୁଲ ଦିଆଯିବ। ଆମେ ପୁରା ଖୁସି ଆମ ଏସ୍କୁଲ୍ ଟାଇମରେ ମାନେ ଟିକେବି କଣ ହେଲେ ଆମେ ପୁରା ଖୁସି। ଆମେ ପୁରା ଭଲସେ ଖୁସି ହେଇକି ତାଙ୍କର କାମ ଫାମ ସବୁ କରିଦେବେ ତାପରେ ଆମକୁ ଫୁଲ ମିଳିବନା ସେଥିପାଇଁ ଆମେ ଫୁଲ ନେବୁ ତାପରେ ସେତେବେଳେ କଣ ମୋବାଇଲ୍ ଫୋବାଲି୍ ଥିଲା ଘରେ ଖାଲି ଗୋଟେ ମାନେ ଭାଇର ଥିଲା। ଆଉ କାର ନଥିଲା। ଆମେ କଣ ଫଟୋ ଫୁଟରେ ତାକୁ ଖାଇଲି ଅନଉଥବୁ ଦେଖୁଥିବୁ ଦେଖୁଥିବୁ ଇକ୍ସୁଲ୍ ଟାଇମରେ ଆମେ ବହୁତ୍ ମଜାମସ୍ତି କରୁ ଆମେ ଯଦି ଟିଫିନ୍ ଫିଫିନ୍ ନେଇକି ଯାଉ ଆମେ ସମସ୍ତେ ମିଶିକି ଆମେ ସାଙ୍ଗର ମୋର ଆମେ ସବୁ ମିଶିକି ମୁଁ ଭଲ ଭଲ ସ୍ୟାଣ୍ଡୱିଚ ନହେଲେ ଚାଉମିନ ମ୍ୟାଗି ନହେଲେ ରୋଲ ଏସବୁ ନେଇକି ଯାଏ ମତେ ସବୁ ଭଲ ଭଲ ମାନେ ନେଇକି ଯାଏ ଫାଷ୍ଟ ଫୁଡ୍ ଫାଷ୍ଟ ଫୁଡ୍ ମତେ ଭଲ ଲାଗେ। ଆଉ ତମ ସ୍କୁଲ ପଟେ ନେଇକି ଯାଅନା ଟିଫିନ୍ ଫିଫିନ୍?
ଅସ୍କୁଲକୁ ଆମରତ ଖାଇବା ଥୁଏ ନବମ ଦଶମୀ ଟିଫିିନ୍ ନେଇକି ଯାଉ। ନବମ ଦଶମୀ ସବୁ ପୁଣି ମତେ ବେଶୀ ଦିଅନ୍ତିନି ଯଉ ଫାଷ୍ଟ ଫୁଡ୍ ଜିନିଷ ମୋବୋଉ ଦିଏନି କଣ ପାଇଁନା ଖାଇଲେ ଏରା ସବୁ ପେଟ ହେଲା ପୁରା ଖରାପ୍ ହୁଏ।
ହୁଁ ମତେ କିନ୍ତୁ ବହୁତ୍ ଭଲ ମୁନେଇକି ଯାଏ। ଆଉ ନେଇକି ଯିମି ପରଠା ଆଉ ଭେଣ୍ଡିର ଗୋଟେ ମୁଁ ମାନେ ଭେଣ୍ଡି ଆଉ ପିଆଜ ପକେଇକି ଟମାଟୋ ପକେଇକି ମତେ ସେଟା ବହୁତ୍ ଭଲ ଲାଗେ ସେଟା ମୁଁ କରିକି ନେଇକି ଯାଏ ମ ମାନେ ମତେ ମାନେ ଆମ ସାଙ୍ଗକୁବି ବହୁତ୍ ପସନ୍ଦ ମୁଁ ବେଶୀ ବେଶୀ କରିକି ନେଇଯିବି। ମମି କହିବେ ହଁ ନିଜେ ଖାଇବୁନୁ ଖାଲି ସାଙ୍ଗ ପାଇଁକି ନେଇକି ପଳେଇଲା।
ହଁ ହଁ ଆମରବି ସେମିତି ସମସ୍ତେ ଆଣିଥିବୁ ସମସ୍ତେ ବାଣ୍ଟି କୁଣ୍ଟି ଖାଉ। ତମେ ସମସ୍ତେ ଦେବେ ସମସ୍ତେବି ଯାଆଣିଥିବେ ଆମକୁ ଦେବେ। ବଢ଼ିଆ ଲାଗେ ସେଟା ଖାଇବାକୁ ମାନେ ସ୍କୁଲ ଟାଇମରେ ମାନେ ଯୋଉ ସବୁବେଳେ ମୁଁ ନିଏନି ହେଲା ଫାଷ୍ଟ ଫୁଡ୍।
ଖାଇଦଉଛି
ସବୁବେଳେ ଫାଷ୍ଟଫୁଡ୍ ନିଏନି କିନ୍ତୁ ମଝିରେ ମଝିରେ ବୋଉ
ଇସ୍ ସ୍କୁଲରେବି ଯୋଉ ରୋଷେଇ ହଉ ଥିଲା ଆସି ବଢ଼ିଆ ନାଗୁଥିଲା ଅଣ୍ଡା ବାରିରେ ଆମେ ଖାଲି ଅଣ୍ଡା ଯ ଦି ମିଳିବ ଆମେ ଖାଲି ଅଣ୍ଡା ବାରିରେ ଛକି ଥବୁ କୋଉଠି ଅଣ୍ଡା ମି ନ ଗଲୁ ଅନ୍ୟ ଦିନରେ କଣ ହେଇଗଲା ଆମେ କହିଲୁ ଅଣ୍ଡା ବାରିରେ ଆମ
ହଁ ଆମେ ବି ସେଇଆକୁ ଆମ କହ ଆମେ ସବୁ ମୋ ବୋଉ ଦିଏ ମଝି ମଝିରେ ପରଟା ମେଇ ପି ଆବେ ବେଳେ ବେଳେ ଉପମା ଏସବୁ ଦିଏ।
ଫୁଲ୍ ଆମର ଏଇଭଳିଆ ବହୁତ ଭଲ ଲାଗେ, ଉପମା ସହିତ ଖାଇବ ଯୋଉ ଇଏ କଣ କହିଲ ଆ ହୁ ଡାଲମା ନହେଲେ ଘୁଗୁଣି ବଢ଼ିଆ ନାଗିବ କିନ୍ତୁ
ହଁ ଆମର ବି ବି ଏବେ ରିସେଣ୍ଟ